କୁହନ୍ତ ଆପଣ ମୋତେ କଲ୍ କରିଚନ୍ତି?
ଆରେ ହଠାତ୍ କିପରି ଆପଣ କହୁଛନ୍ତି ଏଇ କିଛି ଦିନ ତଳେ ହିଁ ତ ଆପଣ ଆମର ଦେଖା ହୋଇଥିଲେ।
କିଛି ଦିନ ତଳେ ସେ ତ ବହୁତ ଦିନ ହେଇଗଲାଣି ଆପଣତ କିଛି ଦିନ ଏବେ କହୁଛନ୍ତି କିପରି?
କଣ ଆପଣ ମାତ୍ର ସପ୍ତାହେ ଦିନର କଥାକୁ ଆପଣଙ୍କ ଏତେ ଦିନ ହେଇଯାଉଛି।
ସପ୍ତାହେ ଦିନ ଆପଣଙ୍କ ପାଇଁ ଅଳ୍ପ ଦିନ ସପ୍ତାହେ ଯାହା ହେଲେବି ସାତଦିନ ଆପଣ ସାଙ୍ଗ ହିସାବରେ ପ୍ରତିଦିନ କଥା ହେବା ଦରକାର ଆପଣ ସେମିତି କଣ କର୍ମରେ ବେ ହେଇଗଲେ ଯେ ଏତେ ଦିନ ପରେ ଆମ କଥା ମନେ ପଡ଼ିଲା?
ଆରେ ନାନା ସେପରି କିଛି ନୁହେଁ ବାବୁ ଆମର କଣ କହିଲେ ଆମର ଫୋନରେ ଆମର ସରିଯାଇଥିଲା ପଇସା ତେଣୁ ସେଥିପାଇଁ କଣ କଲିନା ଆମର ଟିକେ ଡେରି ହୋଇଗଲା ଟିକେ ଆପଣଙ୍କୁ କଲ୍ କରିବାରେ ଆଉ।
ଆପଣ ମୋତେ କହିଥାନ୍ତେ ମୁଁ ଆପଣଙ୍କ ପଇସା ପକାଇ ଦେଇଥାନ୍ତି ଆପଣ ତାବୋଲି ଆମକୁ କିଛି ଜଣେଇବେନି କଥା ହେବେନି ହଠାତ୍ ବନ୍ଦ କରିଦେବେ ଆମେ କଣ ଭାବିବୁ ଆପଣଙ୍କ ବିଷ ସେରେ କୁହନ୍ତୁତ?
ଆରେ ନା ନା ସେପରି କିଛି ଭାବନ୍ତୁନି ଆପଣ ଏତେ ବି ଆପଣ ଆପଣ ଟିକେ ବହୁତ ଅଧିକ ଚିନ୍ତା କରିଦଉଚନ୍ତି ସେ ଚିନ୍ତା ସେପଟ କରନ୍ତୁ ନାହିଁ ଠିକ୍ ଅଛି। ଆପଣ ନି
ହଉ ଛାଡ଼
ହୁଁ କୁହନ୍ତୁ କୁହନ୍ତୁ କୁହନ୍ତୁ ଆପଣ କୁହନ୍ତୁ?
ମୁଁ କହିଲିଯେ ହଉ ଛାଡ଼ନ୍ତୁ କୁହନ୍ତୁ କଣ କରୁଚନ୍ତି ଏବେ ବର୍ତ୍ତମାନ?
ମୁଁ ତ ଏବେ ଯେ କେ ଖାଇକରି ଆସିଲି ଖାଇକରି ଆସି ଏବେ ଟିକେ ବିଶ୍ରାମ ନଉଛି ପରେ ପୁଣି ଟିକେ ଯିବି ଗାଧୋଇବା ପାଇଁ ଆଉ।
ଓହୋ ଆପଣ ତାହେଲେ ଗାଧୋଇବା ପୂର୍ବରୁ ଖାଦ୍ୟ ଗ୍ରହଣ କରିଦଉଚନ୍ତି?
ନା ନା ସେମିତି ନୁହେଁ ମୁଁ ପ୍ରଥମେ ଗାଧୋଇକିରି ଆସିଲେ ହିଁ ଖାଦ୍ୟ ଖାଏ କିନ୍ତୁ ଏବେ ଟିକେ ଆଜି ଟିକେ ଡେରିରେ ଉଠିଲେ ତେଣୁ ଟିକେ ଆଗୁଆ ଖାଇଦେଲି ଆଉ।
ଆପଣତ ପ୍ରତିଦିନ ଡେରିରେ ଉଠୁଥିବେ ଆଜି କଣ ଆପଣଙ୍କ ପ୍ରଥମ ଥର ହୋଇଥିବକି?
ହଁ ତାବି ସତି କଥା ମୁଁ ଆଜିହିଁ ପ୍ରଥମଥରତ ନୁହେଁ। ସେ କିଛି କଥା ନାହିଁ ସେଥିରେ ଦେଖାଯାଉ କଣ ହଉଚି ଆଉ ଇଏତ ମାତ୍ର ଆଉ ଅଳ୍ପ ଦିନର କଥା କହିବାକୁ ଗଲେ ଆଉ କୋଡ଼ିଏ ପଚିଶି ଦିନର କଥା ତାପରେ ଯେଉଁ କାମକୁ ସେଇ କାମ ପୁଣି ଦୈନନ୍ଦିନ ଜୀବନରେ ଆମେ ଆମର ଲାଗିଯିବ ଯେ ଆଉ କିଛି ଆଉ ଅଳସୁୟା ରହିବ ନାହିଁ।
ହଁ ତାହାବି ଠିକ୍ କଥା ଆଉ କଣ ଏବେ କଣ ଖାଇଛନ୍ତିନା ନାହିଁ?
ମୁଁ ଏଇ ଆସିକି ରୁଟି ଆଉ ଆଳୁ ଭଜା ଖାଇକରି ଆସିଥିଲି ଏବେ।
ଆପଣ ଏତେ ଡେରିରେ ଖାଇଲେତ ଯେହେତୁ ଆପଣ ଡେରିରେ ଶୋଉଛନ୍ତି ତାହା ବି ଠିକ୍ ଅତ ଏତେ ଡେରିରେ ଆପ କଣ ଖାଉଚନ୍ତି।
ହଁ ଆଉ କଣବା କରିହବ ଏତେ ଡେରିହି ଖାଇବାକୁ ପଡ଼ିବ
ସକାଳ ଜଳଖିଆ ଆପଣ ବର୍ତ୍ତମାନ ଖାଉଚନ୍ତି ଆପଣ ଟିକିଏ ଆପଣ ସମୟକୁ ଦେଖନ୍ତୁ। ଠିକ୍ ସମୟରେ କାର୍ଯ୍ୟ କରନ୍ତୁ।
ହଁ ନିଶ୍ଚିନ୍ତ ମୁଁତ ସେଇ କଥାହିଁ କହିଲିନା କିଏବେ ଟିକେ ଅଛି ସେ କଥା ଛାଡ଼ନ୍ତୁ ସେ ସବୁ ତ ସମୟ ଅନୁସାରେ ସେ ସବୁ କିଛି ଠିକ ହୋଇଯିବ ଆଉ ଆପଣଙ୍କ ବିଷୟରେ କିଛି କୁହନ୍ତୁ
ଆପଣଙ୍କ ବୋଧେ ଦେହ ଖରାପ ଅଛି ବର୍ତ୍ତମାନ ମତେ ଯାହା ଲାଗୁଛି ଆପଣଙ୍କ ବୋଧେ ହଁ ଥଣ୍ଡା ହୋଇଯାଉଛି ଆପଣ ଟିକେ ମେଡିସିନ ନିଅନ୍ତୁ ଦେହ ଭଲ ରଖନ୍ତୁ।
ଆରେ ନା ନା ଥଣ୍ଡା ଦାର କିଛି କଥା ନାହିଁ ସେ ହଠାତ୍ କିଛି ଏମିତି ଛିଙ୍କ ଦାର ହେଇଗଲା ସେଥିରେ ସେ ମୋର କିଛି ହୋଇନାହିଁ ଆପଣଙ୍କର କଣ କୁହନ୍ତୁ ଆପଣ କେମିତି ଅଛନ୍ତି କେମିତି ସ୍ଵାସ୍ଥ୍ୟ ଅଛି।
ମୁଁ ତ ଭଲ ଅଛି କିନ୍ତୁ ସ୍୍ୱାସ୍ଥ୍ୟ ତ ଆପଣ ଜାଣିଥିବେ ଟିକେ ଖରାପ ରହୁଛି ଆଉ କଣ କହିବି ସ୍ୱାସ୍ଥ୍ୟ ଏ ବିସୟରେ
ଓହୋ ଆଉ ଆପଣଙ୍କର ସବୁ ଅନ୍ୟ ସାଙ୍ଗ ମାନ ସବୁ ବନ୍ଧୁ ମାନ ସୁ କିପରି ଅଛନ୍ତି ସେମାନେ ସବୁ କଣ କରୁଛନ୍ତି
ଆମର ଅନ୍ୟ ଠିକ୍ ତାଙ୍କୁ ଭଲ ଜାଗାରେ ଅଛନ୍ତି କିନ୍ତୁ ଆମ ସହିତ କଥାଟ ଭୁଲି ଯାଉଛନ୍ତି ଯେମତି ଆପଣ ଏତେ ଦିନ ପରେ ଆମ କଥା ତାହେଲେ ସେମିତି ସେତେବେଳେ ମନେ ପଡ଼ୁଛି ଆମ ସହିତ କଥା ହେଉଛନ୍ତି କଣ କରିପାରିବା ଆଉ।
ଆରେ ନା ନା ଆପଣ ଟିକେ ବେଶୀ କଥା ଭାବିଦଥନ୍ତ ସେଥିରେ କିଛି କଥା ନାହିଁ ଆପଣଙ୍କର କଥା ମନେ ଅଛି
ହଁ ମୋର ଆପଣଙ୍କ ଏକ କଥା କହିବାର ଥିଲା
ହଁ କହୁନାହାନ୍ତି ନିଶ୍ଚିନ୍ତ ରୂପରେ କୁହନ୍ତୁ ମୁଁ ତ ଶୁଣିବା ପାଇଁ ଅପେକ୍ଷାରେ ଅଛି କୁହନ୍ତୁ
ମୋର ଏକ ନୂତନ ଗାଡି କିଣିବାର ଅଛି ଆପଣ ଯଦି ମୁଁ ଗାଡି କିଣିବା ସମୟରେ ଯୋଗଦାନ ଦେବେ ତାହେଲେ ମୋତେ ଟିକିେ ଖୁସି ଲାଗିବ ଆପଣ ଆସିବେ।
ଆରେ ବା ନୂଆ ଗାଡି ଟା କିଣୁଛନ୍ତି କଣ ପାଇଁ କଲେଜ ଯିବା ଆସିବା କରିବା ପାଇଁ
ହଁ ସେଇଥିପାଇଁ କିଛି କଲେଜ କାମ ତ ହୋଇଯିବ ସାଙ୍ଗରେ ଘର କାର୍ଯ୍ୟ ମୋତେ ହୋଇଯିବ ତ ସେ ଏବେ କିଣା ହେଉଛି ଆପଣ ଆସିଲେ ଆମକୁ ଖୁସି ଲାଗିବ
ଓହୋ ନିଶ୍ଚିନ୍ତ ନିଶ୍ଚିନ୍ତ ଗାଡି କିଣା ହଉଛି କେଉଁ ଗାଡି କିଣିବେ ବୋଲି ଆପଣ ଭାବିଛନ୍ତି
ଏମିତି କିଛି ଭାବ ନାହିଁ ଏଇ ସ୍କୁଟର କିଣିବି ବୋଲି ଭାବିଛି ଘର କାର୍ଯ୍ୟ ବି ହୋଇଯିବ ସାଙ୍ଗରେ କଲେଜ ମଧ୍ୟ ଯାାଇ ହେଇଯିବ
ଓହୋ ତେବେ ତ ବେଶ ଭଲର କଥା ଆପଣଙ୍କର ସେଥିରେ କିଛି ଅସୁବିଧା ହେବ ନାହିଁ କିନ୍ତୁ ଆପଣ କେତେ କଣ ଟଙ୍କା ମଧ୍ୟରେ ଦେଖିଛନ୍ତି କିଛି ନା ନାହିଁ
ଟଙ୍କା ତ ନାଇଁ ଦେଖି ନାହିଁ କିନ୍ତୁ ଅଳ୍ପ ମାତ୍ରାରେ ଟଙ୍କା ଯାହାହଲେ ବି ଆ ଏକ ଲକ୍ଷ ମଧ୍ୟରେ ହୋଇଯିବ ସେଇ ହିସାବ ଟାକୁ। ଛୋଟ ଗାଡ଼ି ଦେଖିଛି ପରବର୍ତ୍ତୀ ସମୟରେ ଯେତେବେଳେ ରୋଜଗାର ବୟସ ହେବ ସେତେବେଳେ ବଡ଼ ଗାଡ଼ି ନିୁ ଯେ
ଓହୋ ତେବେ ତ ବହୁତ ଭଲ କଥା।
ହଁ ଆଜି ଆପଣ ସେପଟେ ପାଗ କିପରି ଅଛି କୁହନ୍ତୁ।
ଆମର ତ ଏପଟେ ପାଗ ବହୁତ ଭଲ ଅଛି କହିବାକୁ ଗଲେ ଏତେ ମଧ୍ୟ ଖାସ୍ ନାହିଁ। କିନ୍ତୁ ଚଳିବ ଖରାରୁ ଖରାରୁ ତ ମୁକ୍ତି ମିଳିଯାଉଛି ଅଳ୍ପରେ।
ହଁ ହଁ ତା ବି ଠିକ କଥା ଖରା ଯେଭଳି ହଉଛି ତାକୁେ ବି ଟିକେ ଛାଇା ଦଉଛି। ରହିଲେ ଭଲ ରହିବ।
ଓହୋ ଆଉ ଆପଣଙ୍କ ସେପଟେ ଖରା କେମିତି କଣ ଚାଲିଛି।
ଆମର ବି ସେଇପରି ଖରା ହଉଛି ବେଳେ ବେଳେ ସାର ହେଯ ହାଉଛି ବେଳେ ବେଳେ। ଖରା ରଉଛି ଏମ ତ ଚାଲିଛି।
ଓହୋ ଆଉ ଆପଣଙ୍କର କଣ ସବୁ ମାନେ। ମୁଁ ଶୁଣୁଥିଲି ଆପଣ କଣ କିଛି ଯାନ୍ତ୍ରିକ ସମସ୍ୟା ଯୋଗରେ ପାଠ ପଢିବାକୁ ଚାହୁଁଛନ୍ତି କଣ ତାର ହେଲା କିଛି
ହଁ ସେ ଚାହୁଁଛି ଆମ ଆଖପାଖରେ ଏକ କଲେଜରେ ଯେଉଁ ସବୁ ଆମ ଘର କାର୍ଯ୍ୟ ସବୁ ଜିନିଷ ସଜଡିବା ବିଷୟରେ ଜ୍ଞାନ ଦୁଏ ମୁଁ ସେଥିରେ ପକେଇ ଦେଇଛି। ଫର୍ମ ତ ଯେ ଯେତେବେଳେ ସେ ଆସିବ ହଁ ଆପଣଙ୍କୁ ନିଶ୍ଚିନ୍ତ ରୂପରେ କହିବି।
ଓହୋ ତେବେ ଠିକ୍ ଅଛି କିଛି କଥା ନାହିଁ କିନ୍ତୁ ମତେ ଲାଗୁଛି କି ଆଜି ବୋଧ ହୁଏ ଆଜି ବହୁତ ଯୋରରେ ଖରା ମାନେ ଖରା ତ ଯେ ଯୋଭଳି ହୋଉଛି ମତେ ଲାଗୁଛି ଆଉ ଟିକେ ସମ ପରେ ମାନେ କଣ କହିଲେ ବର୍ଷା ହେବାର ସମ୍ଭାବନା ଅଛି। ତେଣୁ ମୋର ଗୋଟେ ଗୋଟେ ବନ୍ଧୁଙ୍କ ସହିତ ଯିବାର ଥିଲା ଆଜି ମାର୍କେଟ ବିଲଡିଂ ଯିବାର ଥିଲା। କିନ୍ତୁ ମୋତେ କାଇଁ ଲାଗୁନି ଆଜି ଆଉ ଯାଇହବ ବୋଲି।
ଯାଇ ହବ ନିଶ୍ଚିନ୍ତ ଯାଇ ହବ ବର୍ଷା କଣ ଏମିତି ଲାଗି ରହିଥିବ? ଆପଣ ତାଙ୍କ ସହିତ ନିଶ୍ଚିନ୍ତ ଗାଡ଼ିରେ ନ ଯାଇପାରିଲେ ବସ୍ ରେ ମଧ୍ୟ ବ୍ୟବସ୍ଥା ଅଛି ଆପଣ ସେଥିରେ ଯାଇପାରିବେ। ଆଉ ବର୍ଷା ଛାଡ଼ିବା ଯେ ଅପେକ୍ଷା କରିବେ। କଣ ଅଛି ସେଥିରେ?
ଦେଖ ଛାଡ଼ିଲା ପରେ ଯଦି ଦେଖାଯାଏ ଯଦି ବର୍ଷ ଛାଡ଼ିଯିବ ତେବେ ବହୁତ ଭଲ କଥା।
ହଁ ଛାଡ଼ିଯିବ। ପ୍ରତିଦିନ ତ ବର୍ଷା ହେଉଛି ସେଇ ପାଞ୍ଚଟା କି ଛଅଟା ଭିତରେ ଛାଡ଼ିଯାଉଛି ଆପଣ ତାପରେ ବି ଯାଇପାରିବେ ସାଙ୍ଗେ ସାଙ୍ଗେ ଆପଣଙ୍କ କାର୍ଯ୍ୟ ହୋଇଯିବ। କଣ କେମିତି ଜିନିଷ ପତ୍ର ତ କିଣିବାର ଅଛି ଆଉ ନା ଆପଣ କଣ ନ ଅତି କିଛି ଅନ୍ୟ କିଛି ଜିନିଷ କିଣିବେ କି ସମୟ ଲାଗିବ?
ନା ନା ସମୟ ତ ଲାଗିବନି ଅନ୍ୟ କିଛି ଜିନିଷ କିଣିବାର ନାହିଁ ଯେ କିନ୍ତୁ କଣ କହିଲେ? ଆମର ଯୋଉଁ ମାନେ କଣ ହୋଇଛି ନା ଆମର ଗୋଟେ ବନ୍ଧୁ ଜଣେ ଯାଇଥିଲେ ତାଙ୍କର ଗୋଟେ ଚପ ପଲ ସେ ତାଙ୍କ ପିତାଙ୍କ ପାଇଁ ଆଣିଥିଲେ। ଠିକ୍ ଅଛି।
ହଁ କୁହନ୍ତୁ ଶଣୁଛି।
ହଁ ତ ତାଙ୍କର ପିତାଙ୍କ ଚପଲଟିକୁ ଟିକେ ଭଲ ମାନେ ତାଙ୍କୁ ଭଲ ଲାଗିଲା ନାହିଁ। ତେଣୁ ସ୍ ତାହାକୁ ବଦଳେଇବା ପାଇଁ ଆମେ ନିମନ୍ତେ ସେଥିପାଇଁ ଆମେ ଯିବୁ ନ ହେଲେ ଅନ୍ୟ କୌଣସି କାରଣ ନାହିଁ ଯିବାର।
ଓହୋ ଯାଆନ୍ତୁ ବଦଳାଇବା ପାଇଁ ତ ଅଳ୍ପ ସମୟ ଲାଗିବ। ଆ ଆପଣଙ୍କ ଘର ପାଖରୁ ଯା ହେଲେ ବି ଏତିକି ଦେଖିଛି ଆପଣ ସେଥିପାଇଁ ବର୍ଷା ପାଇଁ ଚିନ୍ତା କରନ୍ତୁ ନାହିଁ। ଆପଣ ଯାଇ ଆରାମ ସେ ଜିନିଷ ବଦଳେଇ ଆଣିିବେ।
ହଁ ନିଶ୍ଚିନ୍ତ ରୂପରେ। ଏହା ତ ଆପଣ ବହୁତ ହିଁ ସତ କଥା ଆପଣ କହୁଛନ୍ତି। ସେଥିରେ କିଛି କଥା ନାହିଁ। ଅବଶ୍ୟ ହେଇ ସେ ସବୁରେ ଭଲ ଆପଣଙ୍କର ନିଶ୍ଚୟ ହେବ। ଏବଂ ମୋ ବନ୍ଧୁଙ୍କର ମଧ୍ୟ ହେବ। ଆଉ ଆପଣ ଆଜି କଣ ସକାଳୁ ରୁଟି ଫୁଟି ଆଜି ଖାଇଛନ୍ତି?
ମୁଁ କିଛି ବିସେସ୍ ଖାଇନାହିଁ। ସକାଳୁ ଏଇ ଚୂଡ଼ା କିଛି ଖାଇଥିଲି। ମୋର ମାମା ଦେଇଥିଲେ ମୋତେ ଚୂଡ଼ା ଖାଇବାକୁ।
ଓହୋ ଆପଣ ଚୂଡ଼ା ଖାଉଛନ୍ତି। ଆପଣଙ୍କ କଣ କଣ ମାନେ ଫୋ ଫ୍ୟାନ୍ଟ୍ ଲାଗିଛି ବୋଧେ ଆପଣଙ୍କ ଘରେ?
ହଁ ଲାଗିଛି ଯେହେତୁ ଅତି ମାତ୍ରାରେ ଗରମ ହେଉଛି। ଆଉ କଣ କରି ହେବ?
ଓହୋ ଫ୍ୟାନ୍ ରୁ କିଛିଟା ଶବ୍ଦ ବାହାରୁ ଅଛି ଯାହାକି ମତେ ଦୁଃଖିତ ଅନୁଭବ କରୁଛି।
ଆପଣଙ୍କୁ କଣ ଶବ୍ଦ ଶୁଣା ଯାଉଛି କି?
ହଁ ଆପଣଙ୍କ ଶବ୍ଦ ତ ମୋତେ ନିଶ୍ଚିନ୍ତ ରୂପରେ ଶୁଭା ଯାଉଛି। କିନ୍ତୁ ଫ୍ୟାନ ର ଶବ୍ଦ ସବୁ ମଧ୍ୟ ଶୁଭୁଛି ମତେ।
ଆଉ ତା ଆଉ କଣ କରିପାରିବା? ଆଉ ଗରମରୁ ତ ମୁକ୍ତି ମିଳିବା ପାଇଁ କରିବାକୁ ପଡ଼ୁଛି। ସେଥିରେ ଆଉ କଣ କରିପାରିବା?
ହଁ ତା ଗତ ସତ କଥା କଣ ବା ଆଉ କରିହବ?
ହଉ ମୁଁ ଏବେ ଆପଣଙ୍କ କଥା ମାନି ଫ୍ୟାନ୍ ଟି କୁ ବନ୍ଦ କରିଦେଇଛି। ଏବେ ଆଉ ଶୁଣାଯାଉଛି?
କଣ କହିଲେ ଆପଣଙ୍କୁ ମୋର ମଧ୍ୟ କିଛି ଶୁଭା ଯାଉଛି?
ନାଇଁ ନାଇଁ ମୁଁ ଆପଣଙ୍କ କଥା ମାନି ଫ୍ୟାନ୍ ଟି କୁ ବନ୍ଦ କରିଦେଇଛି। ଏବେ ଆପଣଙ୍କୁ କି ଶୁଣା ଯାଉଛି ଅନ୍ୟ କିଛି ଶବ୍ଦ?
ନା ସେପରି କିଛି ଶବ୍ଦ ତ ଶୁଭୁ ନାହିଁ କିନ୍ତୁ ଗୋଟେ ଗୋଟେ କିଛିଟା ମାନେ ଛୋଟ ମୋଟ ଶବ୍ଦ ଶୁଭୁଛି ଆଉ ସେଥିରେ କିଛି କଥା ନାହିଁ। ଆପଣ କୁହନ୍ତୁ ଆପଣଙ୍କର ଆଜି କୁଆଡ଼େ ଯିବାର ଆଜି କଣ ନିମନ୍ତ୍ରଣ ଯୋଜନା ଫୋଜନା କଣ କରିଛନ୍ତି ନା ନାହିଁ?
ହଁ ଏବେ ଆଗେ ଆମେ ଦଶ ମିନିଟ ପରେ ଯେତେବେଳେ ବାରୁଟା ବାଜେ ମୋର ବି ମା ଆଜି ପଦାରେ ଟିକେ ଯିବାର ଅଛି ଆଉ ସେଥି ପାଇଁ ବର୍ଷା ହେବା ପୂର୍ବରୁ କାମ ସାରିକି ଆସିଲେ ଭଲ ହେବ ଭାବୁଛି।
ଓହୋ ମୁଁ କଥା କଥାରେ ଭୁଲି ବିି ଗଲିଣି କି କିଏ ମତେ କଲ୍ କରିଥିଲେ ମୁଁ ଆପଣ କରିଥିଲେ ଆପଣ ମତେ କରିଥିଲେ?
ଆପଣ କରିଥିଲେ ମତେ ଆପଣ ହଠାତ୍ ଭୁଲିଯାଉଛନ୍ତି ମୁଁ ପା ଆପଣଙ୍କୁ କହିଥିଲି ଆପଣ ସା ତ ଦିନ ପରେ କରିଛନ୍ତି ଏମିତି କିଏ ଜାଣି ମନେ ପଡ଼ିଲା ଆମ କଥା।
ହଁ କାରଣ କଣ କହିଲେ ମୋର ଏବେ କିଛି ଦିନ ହେଲା କିଛି କଥା ଟିକେ ମନେ ରହୁନି ତ। ସେଥିପାଇଁ ମୁଁ ଆପଣଙ୍କୁ ପଚାରିବାର ବ୍ୟସ୍ତତା ବିବ୍ରତ କଲି।
ହଉ ମୁଁ ଏବେ ଯାଉଛି ଏବେ ମୁଁ ପଚାରିବା ସମୟ ହେଇଗଲାଣି ଆପଣ ରଖିଦିଅନ୍ତୁ।
ଠିକ୍ ଅଛି ଠିକ୍ ଅଛି।